କୁହନ୍ତୁ?
ହଁ। କଣ କରୁଚନ୍ତି?
ବସିଚି, ଆପଣ?
ଓହୋ ଆପଣଙ୍କର କୋଉଠା? ହାଲୋ, ଆପଣଙ୍କର କୋଉଠା?
ଆମ ଦଶ ପଲା ତମର?
ଆମର ନା ଗଡ। ଆଉ କଣ ଖାଇବା ସରିଲାଣି?
ହଁ, ତମର?
ହଁ, ଆମର ସଇଲାଣି ଆଉ।
ଆଉ କ ବୁଲାବୁଲି କରିବାକୁ ଯାଇଥିଲେ?
ଏ ରଜ ଟିକ ଯାଇଥିଲି ଟିକେ ପୁରୀ ଯାଇଥିଲି ଆଉ। ପୁରୀର ମୋ ନାନୀ ଘର ଅଛନ୍ତି ତ ଯାଇଥିଲି ଆଉ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି? ମୁଁ ବି ଯାଇଥିଲି ସେ ପୁରୀ ଯାଇଥିଲି। ପୁରୀ ଯାଇଥିଲି ମାମୁ
ଓ ହୋ। ଅ ହବ ଆଉ। ଆପଣଙ୍କ ଘରେ ସବୁ ଭଲ ଅଛନ୍ତି? ହଁ ଭଲ ଅଛନ୍ତି। ଆପଣ ଘରେ?
ଛନ୍ତି।
ଓହୋ ଆଉ ରଥଯାତ୍ରାରେ କୁଆଯିବେ?
ରଥଯାତ୍ରାକୁ ସେ ନୟାଗଡ଼ ହବ ଜଦି ଯିବୁ ରତ୍ନ ୟାଗର ରଥଯାତ୍ରା ଦେଖିବାକୁ।
ହଁ ମୋ ଜିବି ରଣପୁର ତ ଆଉ।
ହଁ ଭଲ ଆଉ।
ଆଜ୍ଞା।
ହଁ। ଆଉ କଣ ଖାଇଥିଲେ?
ଏ ମୋମୋ ଖାଇଥିଲି ଆଉ, ଆପଣ?
ମୁଁ ସେ ଭାତ ଖାଇଥିଲି।
ଓହୋ ଭାତ, ଡାଲମା, ଖିରି ଫିରି ନା କଣ?
ନାଇଁ ଭାତ, ଡାଲି। ସୋୟାବିନ୍ ତରକାରୀ, ଚିକେନ୍।
ଓ ହୋ।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ହଁ ମୋ ମାମା, ମୁଁ, ବାପା, ମୋ ଦିଦି। ଜେଜେମା, ଜେଜେବା ଏତିକି ଆଉ, ଆପଣଙ୍କ ଘରେ?
ବାବା, ମାମା, ଭାଇ ଅଛି ।ଜେଜେମା
ଓ ହୋ।
ହୁଁ।
ହଁ ହଉ ଆଉ। ଆପଣଙ୍କୁ କଣ ପସନ୍ଦ କରିବାକୁ?
ମୁଁ ପ୍ଲସ୍ ଥ୍ରୀ କରୁଚି। ଆପଣ?
ମୁଁ ଡିପ୍ଲୋମା କରୁଚି ଭୁବନେଶ୍ୱରରେ।
ଓ ଭଲ। ଆପଣ ହଷ୍ଟେଲରେ ରହୁଚନ୍ତି ନା ଲୋକାଲ?
ନା ନା ମୁଁ ରୋହୁଚିନା ରୁମ ନେଇକି ରହୁଚି ମେସରେ।
ହୁଁ।
ଆପଣ?
ମୁଁ ଯୋଉ ଲୋକାଲ ଯିବା ଆସିବା କରୁଛଚି ପାଖ କଲେଜ ତ।
କୋଉ କଲେଜ?
ଏଇ ନୟାଗଡ଼ ଓମେନ୍ସ କଲେଜରେ ପଢୁଚି।
ଓହୋ ଗାର୍ଲସ ହାଇସ୍କୁଲ ପାଖରେ ଯୋଉଟା?
ହଁ ସେ ଦଶପଲା ରୁ ଆସଚି ମ ଦିଦି ଘର ରହୁ ଚନ୍ତି ସେପାର ରହୁଚନ୍ତି ତ ନୟ ତାଙ୍କ ଦିଦି ଘର ତ ମୁଁ ଦିଦି ଘରେ ରହିକି ପଢୁଛି ଆଉ।
ଓହୋ।
ହୁଁ।
ଛୁ୍ଟି ହେଲେ ଯାଉଥିବେ ଘରକୁ ଆଉ।
ହଁ।
ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ତମ ଘରେ?
ହଁ ଆମ ଘରେ ସବୁ ଭଲ ଅଛନ୍ତି ଆଉ।
ଆଉ ବୁଲାବୁଲି କରିବାକୁ ଯିବେନି କୁଆଡେ ଏବେ?
ନାଇଁ ଏବେ କୁଆଡେ ଯିବିନି, ବର୍ଷା ତ ହଉଚି ଆମ ଆଡେ।
ହଁ।
ବର୍ଷା ଛାଡ଼ିଲେ ଦେଖିବା କୁୁଆ ଯିବା ଆଉ।
ହୁଁ।
ହୁଁ ଆଉ ଆପଣଙ୍କର ଯୋଉ ହଉଥିଲା ଲଙ୍କପୋଡ଼ି ଦଶପଲାରେ। ସେଟା ବହୁତ୍ ଫେମୋସ ନା?
ହଁ। ଆପଣ ଆସିଥିଲେ, ଯା-ଯାଇଚନ୍ତି କେବେ ଦେଖିବାକୁ?
ନାଇଁ ମୁଁ ଯାଇନି ମୁଁ ମାଇ ଘର ସେଇ ଗାଆଁ ତ।
ଓ ।
ଯିବି ଆଉ କେବେ ଆରବର୍ଷ ଯିବି ଆଉ।
ଆଉ ଫତେଗଡ଼ ରାମ ମନ୍ଦିର ଯାଇଚନ୍ତି?
ହଁ ଫତେଗଡ଼ ରାମ ମନ୍ଦର ଯାଇଚି, ଦିତିନି ଥର ଯାଇଚି। ଆପଣ ହଁ ବୈଷ୍ଣବ ଦେବୀ ମନ୍ଦିର। ଯାଇଥିଲି ଏବେ କେତେ ଦିନ ତଳେ ଯାଇଥିଲି।
ହୁଁ।
ହୁଁ।
ଆଉ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ମୋତେ ଅରୁଆ ଭାତ ଡାଲମା ଆଉ ଦହି ବାଇଗଣ। ସନ୍ତୁଳା ଏସବୁ ଭଲ ଲାଗେ।
ହୁଁ।
ଆପଣଙ୍କୁ?
ମତେ ସେ ଟିକେ ନନଭେଜ ରୂହେ ଆଉ।
ଓହୋ ଭାତ ଚିକେନ ଆଉ।
ହୁଁ।
ଓହୋ। ବହୁ ଦିଓ ନନଭେଜ ଖାଏନି ଆଉ।
କଣ କହିଲେ?
ମୁଁ କହିଲି ମୁଁ ଅଧିକ ନନଭେଜ ଖାଏନି ଆଉ।
ଭଲ ନନଭେଜ ଖାଇଲେ ବି ଦେହ ପାହ ଖରାପ।
ଆଉ ଆପଣଙ୍କ ସାଙ୍ଗସାଥି କଣ
ସାଙ୍ଗସାଥି ଏ ଅଛନ୍ତି ସମସ୍ତେ ବାହା, କିଏ ନୟାଗଡ଼ର କି ଦସପଲ୍ଲା ଏମିତି ଅଛନ୍ତି ଆଉ। ଆପଣଙ୍କ ଘର ସେ ପ୍ରପର ନୟାଗଡ ନା ନୟାଗଡ ଭିତରେ କୁଆଡେ? କଣ କହିଲେ?
ହଁ ଆମର ଫପ ନୟାଗଡ଼ ହେଲେ ଆପଣଙ୍କ ହେଇଚି କେତେ ଏ?
ମତେ ଉଣେଇସି ଆଉ।
ତାପରେ ପାଠ ପଢି ସାରିଲା ପରେ ପ୍ଲସ ଥ୍ରୀ ପରେ କଣ କରିବେ?
ଏଇ ବି ଇ ଡି କରିବି।
ଓ ହୋ ଟିଚର ପାଇଁ?
ଏବେ ଏକ୍ଜାମ ଚାଲିଚି ତ।
ଜାମ ଭଲ ହେଇଚି?
ହଁ ଭଲ ହେଇଛି।
ହଁ କେତେ ମାର୍କ ଆସିବ?
କେତେ ମାନେ ଏକ୍ସଜାମ ସରିନି କେତେ ମାର୍କ ଆସିବ ପଚାରୁଛନ୍ତି।
ଆ ସରିଲେ ପାସ ହେଇଯିବ ଟି?
ହଁ।
ଓଃ
ହୁଁ କଣ କହିଲ?
ଓ ମ ଘରେ ଅଛନ୍ତି।
ହଁ ଘରେ ଅଛି ଏକ୍ସଜାମ ଶେଷ କରିକି ଆସିଲି ଏବେ ତ ଘରେ ଅଛି।
ଆ ଜିିବେନୁ
ବୁଲାବୁଲି କରିବାକୁ ଏକ୍ସଜାମ୍ ସରିଲେ ଯିବି ହବ ଯଦି ଆଜିି ସୁଧିକି ସନ୍ଧ୍ୟା ଆସିକି ମୋ ସାଙ୍ଗ--। ଯିବି
ଓହୋ।
ହୁଁ।
ଆପଣଙ୍କ ଭଲ ଲାଗେ ଖାଇବାକୁ।
ମୋତେ ଟିକେ ନନଭେଜ ଭଲ ସବୁ ଖାଏ ମୁଁ
ଓହୋ ଆଉ ଯୋଉ ପୁରୀ ଯାଇଥିଲ କଣ କଣ ସବୁ ଦର୍ଶନୀୟ ସ୍ଥାନ ଦେଖିଲେ?
ଜଗନ୍ନାଥ ମନ୍ଦିର ଗଲି, ତାପରେ ମତା ମଥ, ତାପରେ ସମୁଦ୍ର ସି ବିଚ୍।
ତାପରେ ଗଲୁ କୁଆଡେ? ସ୍ଵର୍ଗ ଦ୍ୱାର ହେକା ଗଲୁ ବୁଲାବୁଲି କରିକି ଆସିଲୁ ଆଉ ଆପଣ।
ହଁ ମୁଁ ସେଗୁଡା ତ ସବୁ ଭୁଲଚି ଆଉ।
ହଁ କଣ ପୁରୀରେ ଆପଣ ରିଲେଟିବି ଅଛନ୍ତି।
କୋଣାର୍କ ମନ୍ଦିର ଯାଇଥିଲେ?
କୋଣାର୍କ ଯାଇଥିଲି ବହୁତ ପିଲା ବେଳେ ଯାଇଥିଲି ଏବେ ଆଉ ଯାଇନି।
ଅହ ହଁ ମୁଁ ଯାଇଥିଲି କାଲି।
ଭଲ ବୁଲାବୁଲି କରୁଛନ୍ତି ଆଉ।
ହୁଁ ଟିକେ ବୁଲିକି ଆସିଥିଲି ହେରି ଆଉ।
ହଁ। ଆଉ ଭୈରଵୀ ଯୋଉ ବୈଷ୍ଣବୀ ମନ୍ଦିର।
ହଁ ବୈଷ୍ଣଵ ମନ୍ଦିର ଯାଇଚି ଯାଇଥିଲି। ପୂଜା ଟିକି ଯାଇଥିଲି ଗଣେଶ ପୂଜାକୁ
ଆର ବର୍ଷ
ନାଇଁ ନାଇଁ ବର୍ଷା
ଏ ବର୍ଷ ଗଣେଶ ପୂଜା ହେଇନି
ହୁଁ, ହେଇଯାଇଛି ନି
ସରସ୍ଵତୀ ପୂଜା ହେଇଛି
ଓହୋ ସରସ୍ଵତୀ ପୂଜା ସରିସରି ସରସ୍ୱତୀ ପୂଜାକୁ ଯାଇଥିଲି ସରସ୍ୱତୀ ପୂଜାକୁ ଯାଇଥିଲି
ଆଉ ଫତେେଇଗଡାମ ଯୋଉ କଣ ତ ମନେ ପଡୁଛି କୁଟୋଗୋରା ପାର୍କ
କଟଗୋଡ ପାର୍କ ଯାଇଥିଲି ଆର ବର୍ଷ ବୋଧେ
ଅହ ଏହୁଆ ହେଇଯାଇଛି ଏ ବର୍ଷଠୁ
ହଁ କେତେ ନୂଆ ଏଇଠି ଏଇଠି ଫିଲ୍ମ ସୁଟିଂ ହଉଛି
ହଁ ହବ ଯଦି ଆମେ କାଲି ଯିବୁ ଫ୍ୟାମିଲି ହେରିକା ଦେଖି
କାର ରେ ନା ଅଟୋ ରେ
ଏଇ କାରରେ
ଅ
ହୁଁ ଆପଣଙ୍କୁ କଣ ଭଲ ଲାଗେ ଖାଇ
ମତେ ତ ଭାତ ଅରୁଆ ଭାତ, ଡାଲମା, ଦହି ବାଇଗଣ ଆଉ ସନ୍ତୁଳା ଆଉ ଆଉ ପାଗ ପାଣି ଟିକେ ହେଇଥିବ ଟମାଟ ବାଇଗଣ କଣ କହିଲେ?
ନନଭେଜ ଖାଉନାହାନ୍ତି ଭେଜିଟେରିଆନୀ ଆପଣ?
ନନଭେଜ ଖାଉଛିଯେ ଏତେ ନନଭେଜ ଭଲ ନୁହେଁ ମୋତେ।
ଅ ଭଲ କଥା।
ଏମିତି ଆଉ ଖାଇଦିଏ ଅଳ୍ପ ଅଳ୍ପ କେ ଲୋକଙ୍କୁ ଖାଇଦିଏ ଆଉ। ଅଳ୍ପ ଅଳ୍ପ କେତେ ଲୋକ କଣ ଖାଇଦିଏ ଆଉ।
ହଁ।
ହୁଁ।
ଆଉ ଆଜି କୁଆ ବୁଲିବାକୁ ଯିବେ ନାଇଁ?
ହଁ ବର୍ଷା ତ ଆମଆଡେ ହଉଛି ବର୍ଷା ଛାଡିଲେ ଦେଖିବା କୁଆଡେ ହବ ଯଦ ଯିବି ତେଜ ତେଜ ବୁଲାବୁଲି କରିକ ଆ ଦେଖିଆ ନହେଲେ କଣ ହଉଚି ଆଉ।
ରଥଯାତ୍ରାଟି ହବ ଯଦି ନୟାଗଡ଼ ରେ ଆଉ।
ହଁ ଏଇ ବାର କି ଚଉଦରେ ବା ରଥଯାତ୍ରା ଚଉଦରେ ବୋଧେ।
ହୁଁ।
ଚଉଦରେ ରଥଯାତ୍ରା ଦେଖିବା, ଯିବି ରଣପୁର ଯିବାର ଅଛି ରଣପୁରରେ ଅଛନ୍ନା ଠାକୁର, ପରା ଫେମସ ସେ ରଣ ଉଠିଲି ଯିବି ବୋଲି ଭାବୁଛି ଯେ, ଦେଖାଯିବି ଆଉ।
ହୁଁ।
ହୁଁ।
ଆସନ୍ତୁ ବୁଲାବୁଲି କରିକି ଯାଆନ୍ତୁ ଆଉ। ରଣପୁର କେବେ ଯାଇଛନ୍ତି? ହାଲୋ।
ହୁଁ
ହୁଁ। ହଁ।
ହଁ ଉପରେ ମୋ ସାଙ୍ଗ ବି ଜଣେ ରହୁଛି ତ।
ଓ ଯିବେ ଯେତେବେଳେ ଆଉ, ସାଙ୍ଗମାନଙ୍କସାଙ୍ଗରେ ଆଉ।